ହୁଁ କଣ କରୁଚ?
ଏଇ ବସିଚି ଆଉ।
ହୁଁ ବସିଚ ବର୍ଷା କେମିତି ହଉଚି?
ବର୍ଷା ଜୋରେ ହଉଚି।
ଆଡେ ବି ସେଇ କାଲି ଠାରୁ ଛାଡୁନି ନା କଣ ସାତ ତାରିଖ ଯାଏ ବର୍ଷା ହବ।
ହଁ ବା କାଲିଠୁ ବର୍ଷା ଜୋରରେ ହଉଚି ସେ ଛାଡୁନି। ଓ ଆଉ ଆଉ କଣ କହ ସବୁ ଭଲ କଣ ଖାଇଥିଲ?
ଆଉ ମୁ କହିଲି ରୋଷେଇ ହେଇଛି ଆଉ ରୋଷେଇ?
ରୋଷେଇ ହଁ ଶଇଲାଣି ଏ ସବୁ ଖାଉଛନ୍ତି।
ହୁଁ ହୁଁ।
ହଁ। ହ
ତମେ ଖାଇନ?
ନା ଖାଇନୁ ଆଉ ଯିବୁ ଖାଇବୁ ନା ନା। ହୁଁ
ହଁ ଆଉ
ଆଉ କଣ? ତମର ଆଜି କଣ ଖାଇବା? ହ୍ୟାଲୋ। ହ୍ୟାଲୋ।
ହୁଁ
ମୁଁ କହିଲି କଣ ଖାଇବା?
ଆଉ ଭାତ ଡାଲି ଭାତ ଡାଲି ଆଉ ଏଇ ଛତୁ ତରକାରୀ।
ଓ।
ମୁଁ ଜବ କରେ ନା।
କୋଉଠି କହନି ଏଇ ଯୋଉ ଇଏରେ ପା ସମରେ ପା।
ଆଜ୍ଞା ହଁ ହଁ।
ହଁ କାଲି ବା କାଲି ବା ଫୋନ କରିଥିଲି।
ଖାଇବି ହଁ ହଁ କାଲି କଥା ହଉଥିଲେ ପରା ଏଇ ଟାଇମରେ।
ହୁଁ। ହଁ ମୁଁ ଜାଣିପାଇଲି କାଲି କଥା ହେଉଥିଲେ। ହଁ ହଉ
ହୁଁ। ହ
ହଁ ଯୋଉ ଛୁଆ ସ୍କୁଲ ଯାଇଥିବେ ନା? ସ୍କୁଲ ଯାଇଥିବ ବୋଧେ।
ଆଜ୍ଞା ହଁ ହଁ ସ୍କୁଲ ଯାଇଛି।
ସ୍କୁଲ ଯାଇଥିବ।
ହଁ ପୁଅ ସ୍କୁଲ ଯାଇଛି ତମର ଝିଅ ନା ଆଜ୍ଞା।
ହଁ ସ୍କୁଲ ଯାଇଛି ସେଇନା ଆସିବ ପାଇଁ ଗୋଟେ ହବ ଏଇନା ଛୁଟି ହବ ଆସ
ମୋ ପୁଅର ତ ତିନିଟା‌ରେ ସରିବ ଆଉ। ତିନିଟାରୁ ସରିବ ବିଚରା ଏଇନେ ତାକୁ ତା କୁନା ମାନେ ଟିକେ ଇଏ ଘଂ ଣ୍ଟେ ରହିଲେ ଭୋକ ଲାଗିବ କେମିତି ଯାଇକି ସ୍କୁଲରେ ରହୁଚି କେଜାଣି।
ହୁଁ।
ଏମିତି ରହି ରହିକି ଅଭ୍ୟାସ ହେଇଯିବ ଆଉ ନା କି।
ହଁ।
ହୁଁ।
ଏ ଯଉ ପରଟା ଭଜା କି ରୁଟି ଭଜା ଯାହା ହେଲେ ନେଇକି ଯାଉଚି। ତାକୁ ଖାଇ ଦଉଥିବ ଖାଇ ଦେଇକି ତାପରେ କହୁଚି ମାମା ମତେ ସ୍କୁଲରେ ଭୋକ କରୁଚି। ମୁଁ କହିଲେ ତମର ତ ଥରେ ରିସେସ୍ ହଉଚି ଆଉ ଭୋକ କଲେ କଣ ଆଉ କଣ କ୍ଲାସ୍ ମଝିରେ ଖାଇବୁ ବସ୍ ହ
ତାକୁ ଖାଲି ମାନେ ଆଡୁ ସାଡୁ ବୁଲି ଆସିବ କହିବ ଭୋକ ମାମା ଭୋକ।
ଛୁଆ ସେଇଆ ଆଉ। ଟିକେ କଣ ଖାଇଦେନେ ହଉ ଆରେ ସିଏ କଣ ପେଟ ପୁରା ଖାଇନେ ସିନା
ହଁ- ମାନେ ଖାଇବା ଟା ଠିକ୍ ଟାଇମ୍ ରେ ଏଁ- ହେଇପାରୁନି ସେ ପୁରା ମାନେ ଯାହାଲେ ବି ଯଉ ଖରା ଛୁଟି ରେ ଘରେ ରହୁଥିଲା ଯାହା ପାରୁଥିଲା ଖାଉଥିଲା ସେଇଟା ଟିକେ ସ୍କୁଲ ରେ ଗଲା ବେଳକୁ ଟି ଟିକିଏ ମାନେ ଶୁଖି ଗଲାଣି ମାନେ ତା ଖାଇବା ଟା ଠିକ୍ ରେ ହଉ
ହୁଁ
ପେଟ ପୁରା ଖାଇଦେବନି ଆଉ କାଇଁ ଭୋକ।
ଏରା ଛୁଆ କଣ ସେ ଖାଉଚନ୍ତି କି ସକାଳୁ ଗଲାବେଳକୁ ମାନେ ସେ ଆଠଟାରୁ ଯାଉଚି ଆଠଟାରୁ କଣ ଏତେ ତାକୁ ଭୋକ ଲାଗୁଚି କି ସେତେବେଳେ ତାଙ୍କ ନି-ମାନେ ଶୋଇକି ଉଠ୍ ଉଠୁଚି ଗାଧଉଚି ଟିକେ କଣ ଖାଇଦେଇକି ପଳଉଚି।
ହୁଁ।
ଆଉ ଆସିଲାବେଳେ ଭୋକ ଆଉ ତାପରେ ଏଇନା ଏଗାର୍ ଟାରେ ରିସେସ୍ ଏଗାର୍ ଟାରେ ରିସେସ୍ ହେଲାବେଳକୁ ମାନେ କଣ୍ ଟିକେ ଖାଉଚି ତାପରେ ତାକୁ ଭୋକ ଲାଗୁଚି ଆଉ।
ହୁଁ -ହୁଁ।
ତମ ଝିଅ ଏବେ ଆସିଯିବ ନାଇଁ କି? ତାର ସବୁ ଖାଇବା ପିଇବା ରେଡି ରଖ।
ଆଉ ସବୁ ଘରେ ସମସ୍ତେ ଖାଇସାରିଲେଣି?
ଖାଇସାଇଲେଣିି ଆମେ ଏଇ-ଏଇନା ଖାଇବୁ ଖାଇନୁ।
ଭୋକ ଲାଗିନି ନା ପଖାଳ ଖିଆ ହେଇଚି?
ଖାଇନୁ ଏଇ ଖାଇମୁ ପା।
ପଖାଳକୁ ଆମେ ଏତେ ମିସ୍ କରୁଚୁ ତମେମାନେ କେତେ ବଢିଆ ନା ପଖାଳ ଖାଉଚ ଡେଲି ଡେଲି।
ନା ଏଇନା ଛୁଆ ପାଇଁ ଖାଉନୁ ପଖାଳ ଭାତ। ହଁ ପଖାଳ ହଣ୍ଡେ
ଗାଁରେ ଯେତେଳେ ଆମେ ଥିଲୁ ମାନେ ଡେଲି ସ ଖାଳୁ ଗାଧେଇ ପଡ଼ିବୁ ମାନେ ଯାହା ହେଲେ ଗୋଟେ ଭଜା ଭଜି ନହନେ ପୋଡ଼ା ପୋଡ଼ି ହବ ତାପରେ ପଖାଳ ଖିଆ ହବ।
ହୁଁ।
ଏବେ ତ ବହୁତ ଦିନ ହେଲାଣି ମାନେ ହେତେଳେ ଏ କୁଟିଆ ସେଡ଼ା କଁ ଖାଇବାକୁ ଇଚ୍ଛା ହୁଏ କି? ଦି ଚାର ଜଣ ମାନେ ବସିକି ଯୋଉ ମାନେ ଚକଟା ଚକଟି ହେଲେ ସେଟା ଖାଇବା ପାଇଁ ଇଚ୍ଛା ହୁଏ। ଏକୁଟିଆ ଆମେ କଣ ଏଠି ଆମେ ଯୋଉ ପୋଖାଳ କରୁଚୁ ହେଡ଼ା ବି ଯୋଉ ଭାତ ଅଳ୍ପ ରହୁଚି ନା ଯୋଉ ଗୋଟେ ଗୋଟେ ପୁରା ପଖାଳ ହେଇଯାଉଚି।
ହୁଁ।
ବେଶୀ ଭାତ ରହିଲେ ପଖାଳଟା ଭଲ ହୁଏ।
ହଁ।
ଆଉ ତମର ଶାଶୁ ଶ୍ୱଶୁର?
ହଁ ସବୁ ଭଲ। ଏଇ ଖାଉଥୁଲେ ଏଇ ସବୁ ଖାଇକି ଉଠିଲେ। ଆମେ ଏଇ ଯିମୁ ଖାଇମୁ ବର୍ଷା ତ ଯାହା ହଉଚି। ଆଛା
ଅ ତମେ ଏକଲା ନା ଆଉ ଜଣେ ଯାଆ ଅଛନ୍ତି?
ହଁ ତାର ମୋ ଓ ସାଙ୍ଗ ହେଇ ଖାଇମୁ ପା।
ଉଁ ହୁଁ ବଢ଼ିଆ ଆଉ ମିଶିକି କାମ ସାରି ଦଉଥୁବ।
ହଁ।
ହୁଁ କାନ୍ଦିଲା ବୋଧେ ଝିଅ ନାଁ କଣ?
ହଁ ଏଇ ମେଡ଼ିସିନ୍ ଦେନିନି ତ ସେଇ
ଓହୋ ମେଡ଼ିସିନ୍ ମାନେ କଣ ଥଣ୍ଡା ଫଣ୍ଡା ହେଇଚି ନା କଣ?
ଏ ନାଁ ଏ ପେଟ ପାଇଁ ଦି। ହଜମ ପାଇଁ ବିନ୍ଧା ନାଁ କିଛି ନାଁ ଏଇ ଯୋଉ ହ।
ଗ୍ରାଇଫ୍ ୱାଟର ଯୋଉ ଇଏଟା ଥାଏ ନା ନାଁ କଣଟା ଦୋଉଚ?
ନାଁ ସେଇଟା କେତେ ମାସେରୁ ଦେମି? ହଁ।
ତା କିଛି ତା ଶୁଣ ତମେ ତାକୁ ଯାହା ତା ଖା ଖୋଇ ସାରିଲା ପରେ ତାକୁ କାନ୍ଧେରେ ପକେଇ ପକେଇ ବାଡ଼େଇଦବ ତାକୁ କୌଣସି ଆଉ ହଜ ହଜମ ମେଡ଼ିସିନ୍ ଦର କାର ନାହିଁ।
ଅଁହଁ।
ତାକୁ ଏତଳେ ତାକୁ ତମେ ବ୍ରେଷ୍ଟ୍ ଫିଡିଙ୍ଗ୍ ଯେତଳେ କରେଇବ ତାକୁ କଁ କରିବ ନା ପୁରା କାନ୍ଧରେ ପକେଇବ ଯେମିତି ତା ପେଟଟା ରହୁଥୁବ ତମ କାନ୍ଧ ପାଖରେ ମାନେ କାନ୍ଧକୁ ଲାଗିକି। ଆଉ ପାଟିଟା ମାନେ ବାହାରୁକୁ ରହୁଥୁବ କାନ୍ଧ ବାହାରୁ
ଅଃ
ହେଲା ତାର ପରେ ଦେଖିବ ହେକୁଟି କେତେ ସେ
ହଁ ସେମିତି କରେ ପା ହାକୁଟି ଦବ ଗୋଟେ ଦିଟା ମାରିଦିଏ ତାପରେ
ହଁ ଆଉ କିଛି ଦରକାର ନାହିଁ।
ଓହୋ ନାଁ ଯୋଉ କୋଲିଜାଟା ଦଉଛି।
ଆଜ୍ଞା?
କୋଲିଜାଟା ଦଉଚି।
ଆଚ୍ଛା ଆଚ୍ଛା। ଏ କିଛି ଦରକାର ନାହିଁ କାହିଁକି ନା ଯଦି ତମେ ଠିକ ଟାଇମ ରେ ତାକୁ ଖାଇବାକୁ ଦେଇକି। ବର୍ପିଙ୍ଗ ମାନେ ଏମିତି ବାଡେଇ ଦବ ପିଠିରେ ପକେଇ। କିଛି ହଜମ ଦରକାର ନାହିଁ କିଛି ହଜମ ମେଡିସିନ ଦରକାର ନାହିଁ। ଆଉ ତାକୁ ସେଇଟା ସବୁଦିନ ଦେଇକି ତାର ଅଭ୍ୟାସ କରାଅନି ନହେଲେ ବଡ ହେଲେ। ତାର ସେଇ ପ୍ରୋବ୍ଲେମ ରହିବ ଯେ ଦେଖିଲ କଣ ଅସୁବିଧା ହେଲା କି କ ହଜମ ନହେଲା କି ପେଟ ଟିକେ କ ମାନେ। ଫୁଲିଲା ଭଳିଆ ରହିଲା ଦେଇଦେଲ ସବୁଦିନ ଦିଅନ।
ଓହୋ ହୋ ନା ତାର ପ୍ରୋବ୍ଲେମ ସେମିତି କିଛି ନାହିଁ।
ଆଉ ଏଇ ଯୋଉ ଭିଟାମିନ୍ ଏ ଭିଟାମିନ୍ ଡି ସିରପ ତ ଖାଉଥିବ।
ହଁ।
ହଁ ସେଇଟା ତ ବର୍ଷେ ପର୍ଯ୍ୟନ୍ତ ଭିଟାମିନ୍ ଡି ଟା ଖାଇବ। ବର୍ଷେ ଯାଏ ଦବ ଭିଟାମିିନ ଡି ସିରପ୍।
ହଁ।
ଆଉ ଭିଟାମିିନ ଏ ଟା ବୋଧେ ଛଅ ମାସ ଯାଏ କହିଥିବେ ନା ତିନି ମାସ।
ଜଅ ଡାକୁଛନ୍ତି ଆ ହଁ ହଁ। ତାକୁ ଖୋଏଇ ଦେଇକି ଯାଉଛି ପା ଏ ଖା ଆ।
ଆଉ। ଭୋକ ଲାଗିବଣି ଆଉ ନାଇଁ।
କଣ?
ସ୍। ମୁଁ କହିଲି ତାର ଖାଇବା ପିଇବା ସବୁ ଠିକ ଠାକ ହଉଛି ତ ମାନେ ଶୁଶୁ ଫୁସୁ ଦିନରେ ସାତ, ଆଠ ଥର କରୁ ଚି ତ ଝିଅ।
ହଁ ହଁ ସେଇଟା ମୁଁ ଅ ଦେଢ ଘଣ୍ଟା ଦି ଘଣ୍ଟା ଏମିତି
ହଁ। କାହିଁକି ନା ଯଦି ସାତ, ଆଠ ଥର ସେ ୟୁରିନ କରିବ ତାହେଲେ ଜାଣିବ ଯେ ସିଏ ସଫିସିଏଣ୍ଟ ଖାଉଛି।
ହଁ ପା ଏଇ ପାଞ୍ଚ ମିଣ୍ଟି ହଁ ପାଞ୍ଚ ମିଣ୍ଟି ଭିତରେ ସେ ତିନି, ଚାରି ଥର କରସ
ହୁଁ ତାମାନେ ତାର ଠିକଠାକ ଅ
ବସିଚି ସେ ଓଦା କରିସାରିବଣି।
ତାମାନେ ସେ ଠିକ ଠାକ ଖାଉଛି।
ହଁ ସେ ସେଇ ହଁ ମାନେ ବସିକି ଧରୁ ଧରୁ ହୁଁ।
ହେଁ ବର୍ଷା ଦିନ ଏଇନା ତାକୁ ଖାଲି ଦରକାର ହଉଥିବ ମା କୋଳ ଆଉ।
ଉ ଉ ସେ କାନ୍ଦିବ ନା ନ ଖୋଇ ଦେଇଥିନେ ସେ କାନ୍ଦିବ ବେଟର ନି ନା କେଁ କାଁ ହବ ସେ ଚାହେଁ ତାକୁ ଛାଡି ଦେଇକି ଯିମି ଖାଇ
ସେ ଜାଣିଛି ମୋ ମାମା ଯଦି କାମ ବ୍ୟସ୍ତରେ ରହିବ ମୋ ଖାଇବା ପିଇବା କଥା ଭୁଲିଯିବ। ଆଉ ମୁଁ କାନ୍ଦିକି ମନେ ପକେଇବି ମାମା କୁ ଆଉ।
ହଁ।
ହାଁ ହାଁ ହାଁ ସେ ଠିକ କରୁଛି। କଉ ଜିଲ୍ଲା ଏଁ ତା ଭିତରେ ଶୁଶୁ ଗିଗି ଏଗୁଡା ବି ଚାଲିଥିବ।
ହଁ ନା ଇଏଟା ଆରଟା ଦି ଦିଦିନରେ ଥରେ ନେଖାଏ ଦି ଦିନି ତିନି ଦିନରେ ଥରେ ନେଖା।
ଓହୋ ହଁ ତା ପେଟ ଟା କ୍ଲିଅର ହେଲେ ଯାଇକି ସେ ଭଲସେ ଖାଇବ।
ନା ସେ ଭଲସେ ଖାଇ ଘରେ କିନ୍ତୁ ସେ ଇଅ ଟା ସେଇଟା
ହୁଁ। ହଉ ଆପଣ ଯାଆନ୍ତୁ ଖାଇଦେବେ ହେଲା?
କଣ କହିଲ?
ମୁଁ କହିଲି ଯାଓ ଖାଇଦବ ଭୋକ ଲାଗିବଣିି?
ହୁଁ। ହଁ ମୁଁ ଜିମି ଖାଇବି।
ହ ତମ ଝିଅ ପୁରା ଆ ଆ ହେଇକି ପୁରା ଟା କହୁଛି କଣ?
ହଁ।
ହୁଁ। ବର୍ଷା ଟା ଛାଡୁନି ମାନେ କଣ୍ଟିନୁଅସ ହେଲା ବେଳକୁ ପୁରା ମାନେ ଇଏ ଭଳିଆ ଲାଗୁଛି।
ହଁ।
ଲୁଗାପଟା ହଉ କାଲି କେମିତି ଶୁଖିବ ସେଇ କଥା ଭାବୁଛି କାଁକ ନା ଆମର ଗୋଟେ ଦିନ ସଫାସଫି ସଣ୍ଡେ। ଏଇ ଯୋଉ ବର୍ଷା ହେଲାଣି କଣ କରିବି ସେଇ କଥା ଭାବୁଛି। ଛୁଆ ର ୟୁନିଫୋର୍ମ ହଁ। ଏଇ ନା ତମେ ସବୁଠୁ ଲୁଗାପଟା ସବୁ ଶୁଖେଇ ମାନେ ବାହାରେ ଶୁଖେଇଲା ବେକୁ ଅସୁବିଧା ନା? ଆ ତମେ ତ ହେଲେ ଟିକେ ବାହାରେ ଶୁଖେଇ ଦେଇଥିବ ଆମ କଥା ଭାବିଲା ଆମର ସେଇ ଘର ଭିତରେ। ହୁଁ ଯୋଉ ସ୍ନେଲ ହବ ଟିକେ ଓଦା ରହିକି ହ୍ୟାଲୋ।
ଆଉ ତମ ପୁଆ